ହ୍ୟାଲୋ ଜୟ ଜଗନ୍ନାଥ।
ଜୟ ଶ୍ରୀରାମ ଜୟ ଜଗନ୍ନାଥ ଭାଇ ଆପଣଙ୍କ ନାଁ ଟା?
ମୋ ନାଁ ଟା ଜଗନ୍।
ମୋ ନାଁ ଟା ସୁନିତା ଆପଣ କୋଉଠୁ କହୁଛନ୍ତି?
ମୁଁ କହୁଥିଲି ଗଞ୍ଜାମ ରୁ କହୁଥିଲି।
ଆଛା ଆପଣ ଘରେ ଭାଇ ଭଉଣୀ କେତେଜଣ ଅଛନ୍ତି?
ଆମେ ଦି ଭାଇ ବା ଆପଣ କଣ କରୁଛନ୍ତି? ଆପଣ କଣ ଜବ୍ କରିଛନ୍ତି?
ହଁ ମୁଁ ଜବ କରିଥିଲି ବର୍ତ୍ତମାନ ଜବ ରେ ନାଇଁ।
ଆଚ୍ଛା ଆଛା।
ମୁଁ ଆଗେ ଜବ ରେ ଥିଲି ବି ପିଓ ସେକ୍ଟର ଜବ ରେ ଥିଲି।
ବିବିଏସ ଏ କୋଉ କମ୍ପାନୀ ର?
ହୁଁ ବିତିଆରେ କୋଲକତା ରେ ଥିଲି ଏସ୍ଆର ହାଉସ ରେ।
ଚ୍ଛା ଛା ଛା।
ଆଉ ବର୍ତ୍ତମାନ ତ ଆପଣଙ୍କ ସହିତ ମୁଁ କଥା ହଉଛି ଆଉ।
ସେଇଟା ତ ରିସେଣ୍ଟୀଲି ମାନେ ବର୍ତ୍ତମାନ ତ ଆପଣଙ୍କ ସହ କଥା ହଉଛି
ହଁ ଭାଇଙ୍କ ସହିତ କଥା ହଉଛି ଆମେ ଆଉ।
ନିଶ୍ଚୟ ନିଶ୍ଚୟ ଆଚ୍ଛା ଜବ କଣ ପାଇଁ ଛାଡିଲେ ନିଶ୍ଚୟ ନିଶ୍ଚୟ। ନିଶ୍ଚୟ ଆଚ୍ଛା ଜବ କଣ ଛାଡିଲେ କଣ ପାଇଁ।
ମୁଁ ବାହା ହେଲି ନା ଭୁବନେଶ୍ୱରରେ ଭାଇ।
ଆଛା ଆଛା।
ନାଇଁ ପ୍ରୋବ୍ଲେମ କିଛି ନାଇଁ ମୁଁ କଲିକତାରେ ଥିଲି ଯେତେବେଳେ ଭୁବନେଶ୍ୱ ଯେତେବେଳେ ବାହା ହେଲି ସେତେବେଳେ ଆଉ କଣ ଜବ୍ ଟା ଟ୍ରାନ୍ସଫର୍ କରିହେବ? ଆଉ ଭୁବନେଶ୍ୱରରେ ବିପିଏ ସେକ୍ଟର ରେ ତ ବଡ ଅଫିସି ନଥିଲା।
ଆଚ୍ଛା ଆଚ୍ଛା ଆଚ୍ଛା ନାଁ ଏବେ ତ ଏବେ ତ ଆରମ୍ଭ ହଉଛି। ଚାଲିଛି ଟିକେ ଟିକେ ଚାଲିଛି ଏସଆର୍ ହାଉସ ତ ନାହିଁ କିନ୍ତୁ ତ ତଥାପି ହୁଁ ତଥାପି ତ ବହୁତ କିଛି ବିପିଓ ଅଛି ଭୁବନେଶ୍ୱରରେ। ସେଟ ବି ଯାଇକି କରିପାରନା କିଛି ଅସୁ
ନା ବିପିର ମୋର ରୋଷ୍ଟର ସାର୍ଭିସ ରୋଷ୍ଟର ଟାଇମିଂ। ମୁଁ ରାତି ତିନିଟାରେ ଯାଏ ଆଉ ସେଇଟା ସ ସମ୍ଭବ। କରୁନି ଆମ ଓଡିଶାରେ ଭୁବନେଶ୍ଵରରେ ସାଙ୍ଗେ ସାଙ୍ଗେ ବାହାହେଇକି ସ୍ତ୍ରୀ କୁ ପରମିସନ ଦବା। କଲିକତାରେ କିଛି ପ୍ରୋବ୍ଲେମ ନାହିଁ ସେ ମୁଁ ସେଠି କରିପାରିଥାନ୍ତି।
କାମ ଚା।
ଟୋଣ୍ଟିଫୋର ଆୱାର ସର୍ଭିସ୍ ଥିଲା ଆମର ଟାଇମିଙ୍ଗ ଟା କିଛି ଗାରେଣ୍ଟି ନାଇଁ ନା।
ହିଲ ହାଲ ହାଲ।
ଆଜି ମର୍ଣ୍ଣିଂ ଡୁଟି ଅଛି ତ କାଲି ଇଭିନିଂ ଡୁଟି ଅଛି।
ହଁ ହଁ ହଁ ହ ଆଛା।
ମୋର ସିଫ୍ଟିଂ ଥିଲା ପାଞ୍ଚଟା ରୁ ଦିପହର ଦିଟା ପର୍ଯ୍ୟନ୍ତ।
ପାଞ୍ଚଟା ଦିଟା ମାନେ ଗାଡି ଆସିବ ଠିକ୍ ଆ ଆପଣଙ୍କର ତିନିଟା ଚାଳିଶ ତିନିଟା ତିରିଶରେ ନେବା ପାଇଁ।
ଆଜ୍ଞା ଆଜ୍ଞା ହେଲେ ଏବେ କ ହଁ ବିପସପ କମ୍ପାନୀ ତ ପ୍ରାୟ ଲୋକଙ୍କୁ ନବାକୁ କରନ୍ତି।
ହଁ ଆଉ ଗାଡିରେ ଆମର ଗୋଟେ ରୁଲ ଅଛି ଆଉ ଯଦି ଇଭିନିଂ ସିଫ୍ଟ ହବ ଆପଣଙ୍କ ତିନିଟାରୁ ରାତି ବାରଟା ଘରେ ପହଞ୍ଚୁ ପହଞ୍ଚୁ ଦିଟା।
ହଁ।
ଆଜି ଦିଇଟା ତିନିଟା। ଆଉ ଆମ କମ୍ପାନୀର ଗାଡିର ରୁଲସ ଅଛି କି ହାତ ଦେଖେଇଲେ ରହିବେନି ଯୋଉଠି ସ୍ପଟ୍ ପଏଣ୍ଟ ଆମର ସେଇ ପଏଣ୍ଟରେ ରୁଆହବ ହଁ ଗାଡି କୋଉଠି ରହିବନି।
ଆଛା ଆଛା ଆଛା।
ଗାଡି ବହୁତ ସ୍ପିଡ ଚାଲେ ଆଉ କାହା କଥା ଶୁଣିବାର ନାହିଁ।
ନିଶ୍ଚୟ ତାହେଲେ ଜଉଥି ଆପଣଙ୍କର ଷ୍ଟାଫ୍ ଉଠିବା କଥା ଉଠିବା।
ଷ୍ଟପେଜ ମାନେ କଣ ଘର ପାଖରେ ପୁରା।
ହେଲା ଯୋଉ ତମର ଷ୍ଟପେଜ୍ ଥିବ ଦଶଟା ବାରଟା ଷ୍ଟପେଜ୍ ଥିବ ସେଇଠି
ହଁ ସେଇଠି ଉଲ୍ହେଇବେ ତାଙ୍କର ବାପା ମା ଆସି ଯୋଉ ନେବେ ରିସିଭ୍ କରିବେ ସିଗ୍ନେଚର କରିବେ ନେବେ ଆଉ।
ଆଜ୍ଞା।
ନାଇଁ ଗୋଟେ କପାନୀରେ ଝିଅକୁ ହୋଇ ପୁଅକୁ ହୋଇ ହ୍ୟାଣ୍ଡଓଭର କରିବ ଯଦି ରେସପସ ନହେଲେ ଅଲଗା କିଛି ହେଲେ। କମ୍ପାନୀ ଆଉ ଚାଲିବ କି ଭାଇ?
ନାଇଁ ନାଇଁ ନାଇଁ ତା ରାତିରେ ଯଦି ନାଇଟ୍ ସବୁ ବୁଥ ଅଛି ସେମାନଙ୍କର। ନାଇଟ ରେ ଯିବା ଆସିବା ଆପ ହଁ ତାପରେ କଲିକତା ବୋଲି ସହର ସବୁଠୁ ଖତରନାକ ସହର ହଉଛି କଲିକତା।
କଲିକତାଟା ଖତରନାକ ସହର?
ହଁ ନା ଏବେ ସିନା ଟିକେ ଶୁଧୀରଲାଣି ନହେଲେ ଆଉ। ଦଶ ବର୍ଷ ପନ୍ଦର ବର୍ଷ ତଳେ ଯାହା ଥିଲା ଅବସ୍ଥା କଲିକତାର ବର୍ତ୍ତମାନ ସିନା ମୋଦି ଗଭର୍ଣ୍ମେଣ୍ଟ ଆସିଲା ହେଲେ ଟିକେ ଟିକେ କମୁଛି। ଆଉ ଏମ ସ ସରକାର ଅନ୍ତତ ଯାହା ଥିଲା ତ ସମସ୍ତେ ଜାଣିଛନ୍ତି। ଠିକ୍ ନା ଭୁଲ କହିଲି।
ଠିକ କଥା କହିଲେ କିନ୍ତୁ ମୁଁ ଜାଣିବାରେ କଲିକତା ଏମି ଗୋଟିଏ ମାନେ ଛୋଟ ସିଟି ସହର କହିଲେ ଚଳେ। କିନ୍ତୁ ଯୋଉ ପ୍ରକାର ଲୋକ ଯିବେ ସେଠି ଜୀବନ ଯାପନ କରିଆସିବେ। ଯୋଉଟା ଆମ ଭୁବନେଶ୍ୱର ଆମେ କରିପାରିବାନି।
ନାଇଁ ନାଇଁ ନାଇଁ କଲିକତାରେ ହଁ ଏଇସ ମୁଁ ସହମତ। ସହମତ ମୁଁ ଦେଖନ୍ତୁ ମୁଁ ଦି ହଜାର ଚାରି ଏ ପାଞ୍ଚ ମସିହାରେ ମୁଁ ପ୍ରାୟ କଲିକତା ଯିବା ଆସିବା କରୁଥିଲି। ଆ କୋଡ଼ିଏ ବର୍ଷ
ଆଜ୍ଞା।
ମୁଁ ବହୁତ ଥର ଯାଇଛି କଲିକତା ଯାଇଛି। ସେଠି ଟୁରିଷ୍ଟ ତୁରରେ ବି ଯାଇଛି ଅଫିସ କାମରେ ବି ଯାଇଛି ଦୁନିଆ କାମ ବହୁତ କାମରେ ଯାଇଛି। ରହିବା ଖାଇବା ପାଇଁବି କିଛି ଅସୁବିଧା ନାହିଁ ଖାଇବା ପାଇଁ ତ ବହୁତ ଦଶ ଟଙ୍କାରେ ତ ସେଇଟି ଆମେ ମାଛ ଭାତ ଖାଉଥିଲୁ।
ମୁଁ ତ କହୁଛି ଆ ଏପର୍ଯ୍ୟନ୍ତ ବି କଲିକତାରେ ଜାଗା ଅଛି ଆପଣଙ୍କର ତିରିଶ ଟଙ୍କାରେ ଭାତ ମାଛ ଡାଲି
ହଁ ହେଇଯ ମୁଁ ଯୋଉ କଥା କହୁଥିଲି ଯୋଉ ସେଇଟା ଆଁ ଦିଇ ହଜାର ଚାର କହୁଥିଲି ଆଉ ଏବେ ତିରିଶ ଟଙ୍କା ଚାଳିଶ ଟଙ୍କା କର ବରଂ ମାନେ ଆଉ ତ ଯୋ ଆପଣ ଶହେ ଟଙ୍କାରେ ମୁ ତ ଖାଏ। ଏବେ ରିସେଣ୍ଟଲି ମୁଁ ଗତ ସପ୍ତାହରେ ଯାଇଥିଲି ଦିଲ୍ଲୀ ଯାଇଥିଲି। ଦୁଇଶହ ଟଙ୍କାରେ ମତେ ଖାଇବି ବୋଲି ଗୋଟେ ଖାଇବାକୁ ମିଳୁନଥିଲା ଅଢେଇଶହ ଟଙ୍କାରେ ଖାଇବି ବୋଲି
ଫୁଲ ହବନି ଭାଇ।
ପେଟ୍ ବି ଫୁଲ୍ ହବନି ଆଠ ଦିନି ରହିଲୁ। ସେ ଆଠ ଦିନ ରହିଲୁ ବହୁତ କଷ୍ଟ ହେଲା ମାନେ ଦିନକୁ ଚାରି ହଜାର ପାଞ୍ଚ ହଜାର ଖ ର୍ଚ୍ଚ ହଉଥିଲା କିନ୍ତୁ ଖାଇପାରୁ ନଥିଲୁ ଠିକ୍ ସେଆଛା ଆଛା ଆଛା।
କିନ୍ତୁ କଲିକତାରେ ସେଟା ପାଇବେନି।
କଲିକତାରେ ଆପଣ ଯାହା କହିଲେ କଲିକତା ଆପଣ ଅଲ ଇଣ୍ଡିଆର ଯୋଉଠି ଗଲେ ମଧ୍ୟ କଲିକତାରେ ଖାଇବାଟା ଭଲ।
ଖାଇବା ଆଉ ଯିବା ଆସି ତା ଭଳିଆ ସୁଯୋଗ କେହି କୋଇ ବି କମ୍ୟୁନିକସନ କୋଉଠି ବି ନାହିଁ। ଆପଣ ଦିଲ୍ଲୀରେ ହଉ ମୁଁ ବୁଲିଛି ଦିଲ୍ଲୀ ବୁଲିଛି।
ହୁଁ ସେ ତ ଟର୍ମ ଅଛି ଟ୍ରମ ନା କଣ କହୁଛନ୍ତି ନା ସେ ଗାଡ଼ି ଟା।
ହଁ ଟ୍ରାମ, ଟ୍ରାମ ଟା ବନ୍ଦ ହେଇଯାଇଛି ଖାଲି ଗୋଟିଏ ରହିଛି। ନା ସେ ସମୟେ ଚାଲୁଥିଲା ଏଇ ବନ୍ଦ ହେଇଛି ଏଇ ଆଠ ଦଶ ବର୍ଷ ହେଇଛି ବେଶୀ ଦିନ ହେଇନି। ଏବେ ବନ୍ଦ ହେଇଛି ରିସେଣ୍ଟଲି କାରଣ ଯୋଉ ରାସ୍ତା ପୁରା କ୍ଲିଅର ହେଇପାରେନା ବହୁତ ଅଁର୍ ରସ୍ ହେଇଯାଏ। ସେ ଲାଇନ ଟିକେ ଟ୍ରାକ୍ ଏପଟେ ହେଲେ ଟ୍ରାମ୍ ଟା ସେଇଠି ରହିଗଲେ ଗାଡି ସବୁ ରହିଯାଏ। ବୁଝିପାରିଲେ ମଝିରେ ଯେ ହଁ ଟ୍ରାଫିକ ଜାମ୍ ହେଇଯାଏ ରସ୍‌ ହେଇଯାଏ। ସେଥିପାଇଁ ସରକାର ତାକୁ ବନ୍ଦ କରିଦେଇ ଟ୍ରାଡ଼ିସନ୍ ପାଇଁ ଗୋଟିଏ ଟ୍ରାମ୍ ରଖିଛନ୍ତି। ଯୋଉଟା ଧର୍ମ ତଲା ରୁ ଗଡିହାଟ ଯାଉଛି, ଟ୍ରାଡିସନ ରହିଛି ଯିମିତି ଆମର ଟ୍ରାଡିସନ ରେ ଆପଣ ମେଟ୍ରୋ କଥା ଜାଣିିଥିବେ? ଆମେ ଆମେ ତଳେ ଯାଉଚେ ନା? ମେଟ୍ ମେଟ୍ରୋ ତଳେ ହଁ ଏବେ ଯେବେ ମେ ଟ୍ରୋ ନୂଆ ନୂଆ ହଉଛି ସବୁ ଉପରେ ତଳ ଭିତରେ ଆଉ ହଉଛି କି? ଦେଖିଛନ୍ତି ଦିଲ୍ଲୀରେ ଯୋଉ ହେଇଛି। ସବୁ ଉପର ରାସ୍ତା ହେଇଛି ନା କିନ୍ତୁ କଲିକତା ଭିତର ରାସ୍ତାରେ
ଏବେ ତ ଗୋଟେ ନୂଆ ଯୋଉ ଟ୍ରକ ବାଲା ନୂଆ ଟ୍ରକ ବାଲା ଆପଣ ଜାଣିଥିବେ ନା ଜାଣିଥିବେ ଯୋଉ ହୁଗୁଳି ଭିତରେ ନଦୀ ଭି
ହଁ ସେଇଟା ପାଣି ଭିତରେ ହେଇଚି, ସେଇଟା ବି ବଢିଆ ହେଇଛି। ନା ଏଇଟା ବଢିଆ ଆପଣ ଲାଗିବେ ଯାଏଁ ଯିବେ ସେଟା ସେଟା ଯାଉ ଛି ହାୱଡା ରୁ ଉଁ ଏକ୍ସପ୍ଲାନେଟ ପର୍ଯନ୍ତ ଆଉ ନାଇଁ। ଏକ୍ସପ୍ଲାନେଟ୍ ରୁ ହାୱଡା, ହାଉଡା ରୁ ଏକ୍ସପ୍ଲାନେ ଆମର ଯାତ୍ରୀ ଯିବା ଆସିବା ବ ବହୁତ ସହଜ ହେଇଗଲା, ବହୁତ ଆମ ଘରକୁ ଯିବା ପାଇଁ ଆମକୁ ବହୁତ ସୁବିଧା ଭାଇ।
ଆଚ୍ଛା ଆଚ୍ଛା ଆଚ୍ଛା ମାନେ ହାୱଡା ମେଟ୍ରୋ ଆଜ୍ଞା ହାଉଡା ମେଟ୍ରୋଠୁ କୋଉଠିକି
ଏକ୍ସପ୍ଲାନେଟ୍ ଏକ୍ସପ୍ଲାନେଟ୍ ରୁ ଫୁଣି ଲାଇନ୍ ଚେଞ୍ଜ କରିଦେବ ଆମର ହେଁ ପଳେଇ ଯିବୁ ଏ ଯୋଉ ନେତାଜୀ ଭବନ ଆମେ ସେଇଠି ଓହ୍ଲେଇଲୁ। ସେଇଠୁ ରିକ୍ସା ପନ୍ଦର ଟଙ୍କା ଆମେ କେତେଟଙ୍କା ମେଟ୍ରୋରେ କୋଡ଼ିଏ ଟଙ୍କା ରିକ୍ସା ପନ୍ଦର ଟଙ୍କା କେତେ ଟଙ୍କା ରେ ପ ପଚାଶ ଟଙ୍କା ଭିତରେ ବୋଧେ ଟ୍ୟାକ୍ସି କଲେ ତିନିଶହ ଟଙ୍କା ନବ।
ତିନିଶହ ଟଙ୍କା ନବ ଆଛା ଆଛା।
ଆଉ ମେଟ୍ରୋରେ ତ ଅଧଘଣ୍ଟେ ଲାଗିବ ଟ୍ୟାକ୍ସିରେ ତ ରାସ୍ ସ୍ତା ପୁରା ଜାମ୍ ଦେ ଘଣ୍ଟେ ଲାଗିବ। ଦି ତିନି ଘଣ୍ଟା ଲାଗେନି, ଘଣ୍ଟେ ଲାଗେ ଘଣ୍ଟେ ଭିତରେ ଲାଗେ।
ହଁ। ଆମର ମୁଁ ଏବେ ମଝିରେ ଯାଇଥିଲି ଯେ ରଥରେ ବିଷ୍ଣୁପୁର୍ କୁ।
ଆଜ୍ଞା।
ବିଷ୍ଣୁପୁର୍ ଆମର କଲିକତା ରୁ କେତେ ଦୂର ହବ? କେଷ୍ଣୁପୁର ଟା
କେଷ୍ଟୁପୁର ତ ଅ ବେଶୀ ବାଟନାଇ ସେଇ ସେ ଓ ବିଷ୍ଣୁପୁର୍ ତ ସେଟା ବେଙ୍ଗଲ ଭିତରେ ଭାଇ।
ବେଙ୍ଗଲ ନା ହାଉଡା ଠି ଯାଉଛି ନା।
ହାଁ ହାୱଡା ଦିଷ୍ଟ୍ ଟା ହାଉଡ଼ା ଟା ତ ବେଙ୍ଗଲ ଭିତରେ କୋଲକାତାରେ ନୁହେଁ ନା? ଯେମିତି ଓଡିଶା ରାଜ୍ୟ ଭିତରେ ଆମର ଖୋର୍ଦ୍ଧା ଦିସ୍ ତି ଭୁବନେଶ୍ଵର ସହ ମିଶିଯାଇଛି ବୁଝିପାରିଲେ ସିମିତି କୋଲକାତା ହାୱଡା ପାଖାପାଖି।
ଆଚ୍ଛା ହଁ ହଁ ନାଇଁ ନାଇଁ ମୁଁ ଯାଇଥିଲି ବିଷ୍ଣୁପୁର ଯାଇଥିଲି ମଝିରେ।
ହଁ ବିଷ୍ଣୁପୁର୍ ଟା ବେଙ୍ଗଲ ପୁରା।
ହଁ ମାନେ ହାଓଡ଼ା ଠୁ ସେଠୁ ଟାକ୍ସିରେ ଗଲି ଯେ ଗୋଟେ ଘଣ୍ଟା ଟେ ଲାଗିଲା।
ହଁ।
ହଁ ଘଣ୍ଟା ମୁଁ ତ ବାହାରିଲି ଦଶ ଟା ଏଗାର ଟାରେ ଉଁ
ଆଜ୍ଞା।
ତିନିଟା ବା ବୁଝିଲେ ନା ଆପଣ ସେଇଠୁ ଟ୍ୟାକ୍ସି ହଁ ଟ୍ୟାକ୍ସି ଧରି ଯାଇଥିଲୁ। ଆସିଲା ପରେ ସେଇଟି ଆମର ଗୋଟେ କ କମ୍ପାନୀର ଗୋଟେ କାମ ଥିଲା ଯାଇଥିଲୁ। ଯାଇଥିଲୁ ସେଟି ଆମର ଇଏ ଥିଲା ଇଏ ଥିଲା। ହଁ ସାପ୍ ର ସେଇଠୁ ସାରିଲା ପରେ ଆମେ ଆସ ଆସିଲୁ ସେଇଠୁ
ଆଜ୍ଞା।
କଲିକତାର ଯୋଉ ଅ ଏଇ ଯୋଉ ମୁଖା ଯୋଉ
ହଁ ଆରିୟାନ ମୁଖାର୍ଜୀ ଆପଣ ଆରିୟାନ ମୁଖାର୍ଜୀ ଆମେ ଆମେ ରହୁଚୁ ଗିରିଶ୍ ମୁଖାର୍ଜୀ ରୋଡ଼।
ଆଚ୍ଛା ନା ଆଚ୍ଛା ଆଚ୍ଛା ଜିନ୍ ରୋଡ଼ ରେ।
ହଁ ଗି ଗିରୀଶ୍ ମୁଖାର୍ଜୀ ରୋଡ଼।
ଆଚ୍ଛା ମୁଁ ଆରେନ୍ ମୁଖାର୍ଜୀ ରୋଡ଼ ରେ ଯାଇଥିଲୁ ଆମର ଅଫିସ ଥିଲା।
ପାଖାପାଖି ଯାଇଥିଲେ ଆଉ।
ସେଇଠୁ ସେ ଆରେନ୍ ମୁଖାର୍ଜୀ ରହି ରଖିଥିଲି ଯେ ତମ ପ୍ଲାନ୍ ଥିଲା ଉଁ ବିଷ୍ଣୁପୁର୍ ଅଫିସ ଥିଲା କର୍ପୋରେଟ ଅଫିସ୍ ଆରେନ୍ ମୁଖାର୍ଜୀ ରୋଡ଼।
ଆଚ୍ଛା।
ହଁ ସେଇଠୁ ଆଉ ଥରେ ଦି ତିନି ଦିନି ରହିଲା ପରେ ଆମେ ଗଲୁ ଉଁ ଆମ ଦକ୍ଷିଣ କାଳି ଗଙ୍ଗା ଘାଟ୍
କଣ କାଳିଘାଟ୍ ତ ଆମ ପାଖରେ। ଆମ ଘ ପାଦ ଚାଲା ରାସ୍ତା।
ତାପରେ ଭିକ୍ଟୋରିଆ ମେମୋରିଆଲ୍ ଯାଇଥିଲି ସେଇଠୁ ସେ
ସେ ସବୁ ଆମ ପାଦ ଭିକ୍ଟୋରିଆ ମେମୋରିଆଲ୍ ଡେଲି ଆମେ ଯାଉ ସ୍କୁଲ୍ ପାଖରେ ଆମର ଛୋଟ ଡେଲି
ଆରେ ସେ ସବୁ ବୁଲାବୁଲି କଲା ପରେ ଆମ ପୁଣି ଆଉ ଥରେ ଗୋଟେ ଦିନ ନାଇଟ୍ ହଲ୍ କରିକି ଯାଇଥିଲୁ ନଦିଆ ନଦୀ ମାୟାପୁରୀ। ହଁ।
ଆଜ୍ଞା।
ହଁ ସେଠୁ ଚାରି ଘଣ୍ଟା ରାସ୍ତା ଲାଗିଥିଲା ଯାଇଥିଲୁ। ଯେତେବେଳେ ଜବ୍ କରିଥିଲୁ ସେ ସମୟ ଯାଇକିରି ସେ ବୁଲାବୁଲି କରି ପୁରା ଆସିଥିଲି ସେ ସମୟରେ ଦି ହଜାର ଅଠର ପଛକୁ ଯାଇଥିଲି। ସବୁ ସ ସତର ଅଠର ପରେ ଆଜ୍ଞା। ହାଲୋ।
ଆମେ ଆଉ ବେଶୀ କଥା ହବାନି କାରଣ ମୁଁ ସେପଟେ ଟିକେ କାମ ପଡ଼ିଚି ମୁଁ ଟିକେ ସେଠାରେ ଯିବି। ପୁଣି ସୁଯୋଗ ପାଇଲେ ପୁଣି ଆଉଥରେ ଆଗାମୀରେ କଥା ହବା କିଛି କଥାବାର୍ତ୍ତା ହବା ଭାଇ। ଏତିକିରେ ରହିବା ନା ଭାଇ ଜୟ ଜଗନ୍ନାଥ ନମସ୍କାର।
ଜୟ ଜଗନ୍ନାଥ।